ଆଉ କଣ କରୁଚୁ?
ଏଇଠି ବସିଚି ଆଉ, ତମେ କଣ କରୁଚ?
ମୁଁ ଏଇ ବୁଲୁଚି ବାହାରେ ଆଉ, ଗରମ ହଉଚି।
ଘ ଅହ ଥଣ୍ଡା ପବନ ଖାଉଚ।
ଆଜ୍ଞା।
ଙ୍କ ଖିଆ ପିଆ ହେଇଚି ସନ୍ଧ୍ୟା ବେଳୁ!
ଖାଇବା ଆଁ ହେଇନି ଖାଇବୁ ଆଉ।
ଦେହ ପା ଭଲ ଅଛି।
ଆ
ମୁଁ ସନ୍ଧ୍ୟାବେଳୁ ଧୂପ ଦେଇକି ଟିକେ ବିସ୍କୁଟ ଖାଇ ଦେଇଥିଲି! ଆଉ ମୁଁ ଟିକେ ଲେମ୍ବୁ ପାଣି ପିଇଥିଲି, ଏମିତି ଆଉ।
ହଁ।
ଦେହ ପା ଭଲ ଅଛି!
ଆଜ୍ଞା!
ଅ ହ ଆଉ କଣ ଆଉ ହଁ କୁହ ହାଲୋ!
ହାଲୋ ହାଲୋ!
ହାଲୋ!
ତ ତମେ କଣ ଖାଇଚ! ମୋ ଟିକେ ମନେ ପଡୁନି!
ମୁଁ ସନ୍ଧ୍ୟାବେଳେ ବିସ୍କୁଟ ଖାଇଥିଲିପା! ମୁଁ ସନ୍ଧ୍ୟାବେଳେ ବିସ୍କୁଟ ଖାଇଥିଲି, ଆଉ ଭଲ ଅଛନା!
ହଁ ମୁଁ ଭଲଅଛ
ଘରେ ସମସ୍ତେ ଭଲ ଅଚ ଘରେ ସମସ୍ତେ ଭଲ ଅଛନ୍ତି!
ହଁ ତମର
ଆଉ ତମ ଆଡେ କଣ ତମ ଆଡେ କଣ ପର୍ବପର୍ବାଣି ଟିକେ ପାଳନ କରାଯାଏ ଟିକେ କହିଲ!
ଆମର ରଜ ଆଉ ଖୁଦୁରୁକୁଣୀ ଆଉଁ ହୋଲି ଆଉ
ଅ ତମ ଖୁଦୁରୁକୁଣି କେମିତି କଣ ହୁଏ! ହଁ ଆମର ଗାଁ ରେ ଭଲ ହୁଏ! ମୁଁ ଜି ଅହ କେଏଁତେ କଣ ପାଳନ କର ଖୁଦୁରୁକୁଣି!
ଆ ଆମେତ ଗାଁରେ ଅଛୁ ମାନେ ଖୁଦୁରୁକୁଣୀ ତ ବଡିଆ!
ହଁ ସାଙ୍ଗସାଥି ଥିଲେ ଖୁଦରୁକୁୁଣୀ ଭଲ ଆଉ!
ହଁ!
କେଏଁତି କଣ ପାଳନ କର!
ସକାଳୁ ମାନେ ଗାଧେଇ ଯାଉ ଫୁଲ୍ ମାନେ ଗାଧେଇବା ପୂର୍ବରୁ ସକାଳୁ ଉଠିକି ଯାଉ ଫୁଲ ତୋଳି! ଆଉ ଏମିତିକି କାଉପରେ ଫୁଲ୍ ଫୁଲ ତୋଳିକି ଆସୁ ତାପରେ ଠାକୁର ର ଧୋଉ! ତାପରେ ମାଳ ଗୁନ୍ଥୁ ତାପରେ ଗାଧେଇବାକୁ ଯାଉ ପୋଖରୀ! ଥାପରେ ଏମିତି ଆସୁ ଆଉ ଗାଧେଇ ପାଧେଇକି ପୁଣି ଦିନ ପୂଜା ସାରିକି ପୁଣି ରାତି ପୁଣି ଆଉ ଆୟୋଜନ ଚାଲେ ଆଉ!
କେମତି ଛଡା ହବ ଆଉ ସାଙ୍ଗସାଥି ଥିଲେ ଆମର ଆମର ତା ପୂର୍ବଦିନଠୁ ସନ୍ଧ୍ୟା ବେଳୁ ଭୋଜିଭାତ ହୁଏ ରାତି ସାରା ସେଠି କବାଡ଼ି ଓ ଲୁଚ କାଳି ନହେଲେ ଭିଡିଓ ଲଗେଇକି ଦେଖନ୍ତି ଭଲ ଭଲ ଫିଲ୍ମ ସବୁ। ତାର ଏମତି ସବୁ ଦେଖାଯାଏ ରାତି ସାରା କବାଡି ଫବାଡି ଖେଳିନ୍ତି ରାତି ଚାରି ରୁ ସବୁ ମ ସମସ୍ତଙ୍କ ବାଡ଼ିରୁ ଫୁଲ ତୋଳା ହୁଏ। ସ୍କୁଲ ଫୁଲୁରୁ ଫୁଲ ତୋଳା ଯାଏ ଆଉ ଆମ ସାଇ ଅଲଗା ସାଇ କମ୍ପଟିସନ ଉପରେ ଫୁଲ ତୋଳୁ। ସକାଳୁ ଉଠିକି ଫୁଲମାଳ ହୁଏ ଘର ଦ୍ବାର ଧୁଆ ଧୋଇ ଠାକୁର ଆଣ ଯାଏ ପୂଜାପୁଝି ନଦୀ କିି ଗାଧେଇ ଯାଉ ଆମ ତ ପାଖରେ ନଦୀ ନା। ବହୁତ ସୁନ୍ଦର ବି ଲାଗେ ନଦୀରେ ଗାଧେଇ ଯାଉ ଗାଧୋଇ ଆସିକି ଠାକୁର ପୂଜା କରୁ ଖାଇ ପିଇକି ଶୋଉ ପୁଣି ସନ୍ଧ୍ୟା ପୂଜା ସନ୍ଧ୍ୟାରେ କ ରାତିରେ କବାଡ଼ି ଖେଳ ଏମିତି ସବୁ ହୁଏ ଆଉ ଲାଷ୍ଟଳୁ ଲାସ୍ ଶେଷ ପାଳି କି ଠାକୁର ତିଆରି ହୁଏ ମାଟିରେ ଏ
ହଁ।
ମୁ ମୂର୍ତ୍ତି ହୁଏ ଟେଣ୍ଟ ଫେଣ୍ଟ ହୁଏ ଭଲ ସେ ପୂଜା ହୁଅନ୍ତି। ପ୍ରସେସନ ହେଇକି ଗାଁରେ ହୁଏ।
ଆମର ଏପଟେ କେହି ଗାଧୋଇ ଯାଉନାହାନ୍ତି ପୋଖରୀ। ଏବେ ସବୁ ଝିଅ ବାହାରେ ରହୁଛନ୍ତି ଗାଁ ପାଣି ଗାଧୋଇଲେ ତାଙ୍କର କୁଣ୍ଡେଇ କାଣ୍ଡେଇ ହଉଛି।
ହଁ ତମର ଏପଟେ ନଦୀ ନାହିଁ?
ନାଇଁ ନାଇଁ ଆମର ଏପଟେ ନାଳ।
ଓହୋ ଆମର ସେପଟେ ନଦୀ ଅଛି ଯେତେ ବାହାରେ ରହିଲେ ବି ପିଲା ଏଇଟା ହଉଛି ଖୁଦୁରୁକୁଣୀ ରେ ସେ ଫୁଲ ପାଣି ଦେଇକି ପୂଜା କରନ୍ତି ସେଥିପାଇଁ ଇ ଛୁଆ ସବୁ ଯାଆନ୍ତି ନଦୀ କିି ଗାଧେଇ ଆଉ ଖୁସି ବି ଲାଗେ ବାହାରୁ ଆସିଛନ୍ତି ମାନେ ଗାଁ ରେ ଟିକେ ବୁଲିବା। ଆଉ ଗାଁ ପାହାଡ଼ ତା ରାସ୍ ତା ଆଡେ ବୁଲି ଯିବା ନଦୀରେ ଗାଧେଇବା, ଆମ ନଦୀରେ ଡ୍ୟାମ ହେଇଛି। ପାଣି ଟା ପୁରା ଝରଣା ଟାଇପ ର ଝରୁଛି ସେଠି ଫଟୋ ଉଠେଇବା ଛୁଆ ମାନଙ୍କର ଏବେର ସେ ଯୋଉ ଉଁ ଯୋଉ ସବୁ ସଉକ ଅଛି କରୁଛନ୍ତି। ବୁଲିଯିବା ସନ୍ଧ୍ୟା ବେଳୁ ସମସ୍ତେ ଏଇ ସବୁ ଏମିତି ଚାଲେ ଆଉ।
ଆମର ବି ସେଇ ପୂଜା ଏମତି ହୁଏ ବେଶୀ ଖଈ ଭୋଗ ହୁଏ। ଆଉ କାକୁଡି ହୁଁ। ତାପରେ ଖୁଦୁରୁକୁୁଣୀ ଏବେ ସରିଲା ପରେ ପୁଣି ଆସିବ କୁମାର ପୂର୍ଣ୍ଣିମା।
ଅ ହଁ କୁମାର ପୁର୍ଣ୍ଣିମା ଭଲସେ ହୁଏ?
ହଁ।
ଓହୋ କୁମାର ପୂର୍ଣ୍ଣିମା ତ ହଁ ଆମ ପାଖରେ କୁପ ହୁଏ ତାପରେ ଲାଷ୍ଟ ପୂର୍ଣ୍ଣିମା ଦିନ ଚାନ୍ଦ କୁ ଦେଖି ଚାନ୍ଦ କରୋନା।
ହଁ ସେଟା ତା ଘର ହେଇ ତ ଆଜ୍ଞା, ଆମର କିନ୍ତୁ ସାତ ଦିନରୁ କଳସ ବସା ଯାଏ ଆଉ ଗାଁ ରେ ପିଲା ରୁହନ୍ତି।
ସାତ ଦିନ ଓ ହ ହ ମାସ ସାରା ଆମିସ ଛାଡ ମାସ ସାର ବି ସବୁ ବାର
ହଁ ବାରନ୍ତି କିନ୍ତୁ କଳସ ବସାଏ ସାତଟା ସାତ ଦିନ ପୂର୍ବରୁ ଆଉ।
ହଁ ଆମର କିନ୍ତୁ ଗୋଟେ ଖୁସି ମାସ ଧରା ହବ ସନ୍ଧ୍ୟା ହେଲେ ସବୁ ପିଲା ଆଜି ବି ସେଠି ପୂଜା କରିବେ ମାନେ ମୋଟି ବି ହଉଛି ଏକାଠି ହେଇକି ସମସ୍ତେ ଟିକେ ଖୁସି ବାସି ହେବେ ଆଉ। ଅଧଘଣ୍ଟା ସନ୍ଧ୍ୟା ଟାଇମଁ ଖୁସି ଆସି ହେଇକି ଟିକେ ଇଏ କରିବେ ସେ ଗୋଟେ ଅଲଗା ମଜା। ଲାଷ୍ଟ ଦିନ ଟିକେ ଶାଢ଼ୀ ପିନ୍ଧିବେ ଛୁଆଙ୍କର ଖୁସି ଅ ଟିକେ ଫଟୋ ଫଟ ଉଠେଇବି ଆମର ସେପଟେ ଲକ୍ଷ୍ମୀଙ୍କ ମେଢ ତିଆରି ହଉଛି କୁମାର ପୂର୍ଣ୍ଣିମାରେ ପୂଜା ହଉଛନ୍ତି। ଟିକେ ଅଲଗା ସହିକି ଯାଇକି ମେଢ ଦେଖିବା ଆଉ ଠାକୁରଙ୍କ ସାଙ୍ଗରେ ଫଟୋ ଉଠେଇବା। ଠାକୁରଙ୍କର ଫଟୋ ଇଏ କରିବା ଏମିତି ସବୁ ଆଉ ଦିନ ସାରା ମୁରୁଜ ପକା ଠା ଚଉରାକୁ ଧୁଅ ଚଉରାକୁ ସଜାଅ ଫୁଲମାଳ କରିକି ଚଉରାରେ ଟାଙ୍ଗ। ଏଇ ସବୁ କାମରେ ଯାଏ ଆଉ।
ହଁ।
ଏଇଥିରେ ସବୁ କା ଇଏ କରନ୍ତି ହଁ ଆ ଆମ ଗାଁରେ ତ ସବୁ ପର୍ବ। ବାର ମାସରେ ତେର ପର୍ବ ଯାହା ତମେ ଖୋଜିବ ଯୋଉ ପର୍ବ ହଁ ତମେ କହିବ।
ହଁ।
ଯୋଉ ପର୍ବ ତମେ କହିବ ଯାହାବି ମାନେ ଆମର ସେପଟେ ସବୁ ହୁଏ ତାପରେ ଆମେ ଛୁଆ ଟିକେ ସାଙ୍ଗସାଥି ହେଇଗଲେ ସାଙ୍ଗସାଥି ତ ମିଳିଗଲେ ଆଉ ଜୀବନ ବି କଣ ଦରକାର। ଖାଇବା ପିଇବା ବି ଭୁଲିଯାଆନ୍ତି।
ଆଉ ଏମତି ଆଉ।
ହଁ ଦେବା ପା ଠିକଠାକ ଅଛି ଗରମ ଏପଡେ ହଁ।
ହଁ।
ଦେହ ପା ଠିକ ଠାକ ଅଛି ଗରମ ଏପଟେ ପ୍ରବଳ।